ନମସ୍କାର।
ନମସ୍କାର୍ କେମିତି ଅଛନ୍ତି?
ଶୁଭସନ୍ଧ୍ୟା ବନ୍ଧୁ।
ଶୁଭସନ୍ଧ୍ୟା ବନ୍ଧୁ କେମିତି ଅଛନ୍ତି?
ଭଲ ଅଛି ଆଉ।
ବନ୍ଧୁ ମୋ କଥାଟା ଶୁଣି ପାରୁଛନ୍ତି ଆପଣ, ମୋ କଥାଟା ଶୁଣି ପାରୁ
ମୋ କଥା ଶୁଣା-ଶୁଣା ଯାଉଛି?
ହଁ। କେମିତି ଅଛ ବହୁତ ଦିନ ପରେ ଆପଣ ଆମକୁ ମନ ପକେଇକି ଆପଣଙ୍କ ଦ୍ଵାରା ଆମକୁ ସ କରିଥିଲେ ଆପଣ।
ମତେ ବି ବହୁତ ଭଲ ଲାଗିଲା କି ଆପଣ ଏତେ ଦିନ ପରେ ମୋ ସହିତ ଆଜିି ମାନେ କଥା ହେଇଚନ୍ତି ଆ ଆପଣ ମୋ ସହିତ ଏବେ କଥା ହେଇକି ମତେ ବହୁତ୍ ଭଲ ଲାଗିଲା।
ବନ୍ଧୁ ମତେ ବି। ଆମେ କିଛି ଭାବିଥିଲୁ ନା
ହଁ ଗତ ଯେତେବେଳେ ଆପଣ ମତେ କଲ କରିଥିଲେ ସେ କିଛି ଭାବୁଥିଲୁ କିଛି ପ୍ରଶ୍ନପତ୍ର କିଛି ପଚରା ପଚରି କରିବା ବୋଲି।
ଆଉ ଆପଣର ମଧ୍ୟାହ୍ନ ଭୋଜନ ତ ସରିଯାଇଥିବ, ରାତ୍ରି ଭୋଜନ ହେଇଗଲଣିି?
ହଁ ରାତିରେ ଭୋଜନ ହେଇଗଲା, ଆପଣଙ୍କର ସରିଯାଇଛି କି?
ଆପଣଙ୍କର?
ଶୁଣିକିରି ବହୁତ୍ ଭଲ ଲାଗିଲା କି ଆପଣଙ୍କର ରାତ୍ରି ଭୋଜନ ହେଇଗଲାନି।
ହଁ। ମୋ କ
ଆଜ୍ଞା ମୋର ବି ତ ରାତ୍ରି ଭଜନ ଏବେ ଶେଷ ହେଲା, ଆଜ୍ଞା କୁହନ୍ତୁ।
କୁହନ୍ତୁ।
ଆଉ କଣ କରୁଥିଲ ଆଜିର ଦୈନଦିନ ଜୀବନ ଆପଣଙ୍କର ଆଜିର ଦୈନଦିନ ଜୀବନ କେମିତି ଚାଲିଛି।
ଦୈନନ୍ଦିନ ଜୀବନ ଉଠିକି ଆଉ ଆମ କାର୍ଯ୍ୟାଳୟକୁୁ ଯାଇକି କାର୍ଯ୍ୟାଳୟରେ ଯୋଉ ସବୁ କାମ ଆମକୁ ଦିଆହେଇଛି ସବୁ ସମ୍ପୂର୍ଣ୍ଣ କରିକି ଘରକୁ ବି ଫେରିଲୁ ସବୁଦିନ ଦୈନନ୍ଦିନ ଜୀବନ ଏମିତି ଚାଲୁଛି ଆଉ ଆପଣଙ୍କର
ଦୈନନ୍ଦିନ ଜୀବନ ଆଜି ବହୁତ ବ୍ୟସ୍ତବହୁଳ ମଧ୍ୟରେ କଟିଛି। ଯେମିତି କି ସକାଳୁ ଉଠିକିରି ବ୍ୟାୟାମ ସାରିକିରି ଭଗବାନଙ୍କୁ ଟିକେ ପୂଜା କରି ମା ଙ୍କ ସହିତ କଥା ହେଇକିରି ମୋର କାର୍ଯ୍ୟାଳୟକୁ ଯାଇକି ସେ କାର୍ଯ୍ୟାଳୟରେ ପୁରା ସମୟ ବି ତେଇକିରି ରୁମୁ କୁୁ ଆସିକିରି ଖାଇକିରି ଏବେ ଆପଣଙ୍କୁ ମୋ କଥା ମନେ ପଡିଲା ସେଥି ଆପଣଙ୍କୁ କଲ ଟା କରିଦେଇଛି ଆଉ।
ଧନ୍ୟବାଦ ଆଉ ଆପଣ ଦେ ଦୈନନ୍ଦିନ ଜୀବନ ଟା ବହୁତ ଭଲ ଚାଲୁଛି ଆଜିିକାଲି।
ଆଜ୍ଞା ଯେମିତି କିି
ରେ କାର୍ଯ୍ୟଳୟରେ ସବୁ ସବୁ ଠିକ ଠାକ ଅଛି ନା ଆପଣଙ୍କର।
ଆଜ୍ଞା ମୋର ତ କାର୍ଯ୍ୟାଳୟରେ ବହୁତ ସବୁ କିଛି ଠିକଠାକ୍ ଅଛି। ଯେମିତି ଏବେ ଆପଣ କହିଲେ ଆପଣ ବି କାର୍ଯ୍ୟାଳୟରେ ଥିଲେ ତ ସେ ତା ମଧ୍ୟରେ ମୁଁ କିଛି ଆପଣଙ୍କୁ ପଚାରି ପାରିବି।
ହଁ ନିଶ୍ଚୟ ଆପଣ ପଚାରିବେ
ଯେମିତି ଆପଣଙ୍କୁ ବି ଆଜ୍ଞା ଯେମିତି ଆପଣଙ୍କୁ ବି କିଛି ମନେ ରହିଯିବ ଆଉ ମତେ ବି କିଛି ଜାଣିବା ପାଇଁ ପଡିବ ଯେମିତି କିି ଆପଣ କହିପାରିବେ ଆମ ହଁ ଯେମିତିକି ସାଧାରଣ ଜ୍ଞାନ ରହିବ। ଭାରତର ରାଜଧାନୀ ଆମର କେଉଁଠି ଅଛି।
ଭାରତ ର ରାଜଧାନୀ ଅଛି ନୂଆ ଦିଲ୍ଲୀରେ।
ହଁ ଧନ୍ୟବାଦ ନୂଆଦିଲ୍ଲୀ ଯେମିତି କହିଲେ ତ ଆପଣ ନୂଆଦିଲ୍ଲୀ କୁ ଯାଇଛନ୍ତି କି କେବେ?
ନୂଆଦିଲ୍ଲୀ ମୁଁ ଥରେ ଯାଇଥିଲି ଯେତେବେଳେ ମୁଁ ମୋର ପ୍ଲସ ଟୁ ସମ୍ପୂର୍ଣ୍ଣ କରିଥିଲି ସେଇ ସମୟରେ ମୁଁ ଯାଇଥିଲି ବହୁତ ଭଲ ଜାଗା ଟା। ଯୋଉ ଜାଗା ଯାତ୍ରା ଯାତ୍ରା ଯାତ୍ରୀ କରିବା ପାଇଁ ବହୁତ ଭଲ ଲାଗିଥାଏ ଜାଗା ଟା। ଆପଣ ଯାଇଥିଲେ କି?
ମୁଁ ତ କେବେ ଯାଇନି କିନ୍ତୁ ଶୁଣିଛି ଯେ ନୂଆଦିଲ୍ଲୀରେ ଆମର ରହୁଛି ଇଣ୍ଡିଆ ଗେଟ୍। କି ରହୁଛି। ମୁଁ ଶୁଣିଛି କି ନୂଆଦିଲ୍ଲୀରେ ବହୁତ ଗୁଡାକ ମାନେ ଆମର ଚଳଚି ତ୍ର ର କଳାକାର ମାନେ ରହୁଛନ୍ତି। ଆଜ୍ଞା ଆପଣ ଦେଖିଛନ୍ତି କେବେ ତାଙ୍କ ସହିତ ମିଶିଛନ୍ତି?
ମୁଁ କାହା ସହିତ ଏପର୍ଯ୍ୟନ୍ତ ମିଶିନି ଆପଣ କିଛି ଦେଖା ଆପଣ କିଛି ଦେଖାଦର୍ଶନ କରିଛନ୍ତି କି ତାଙ୍କୁ?
ମୁଁ ତ କାହା ସହିତ ମିଶିନି କିନ୍ତୁ ଯେତେବେଳେ ମୁଁ ଛୋଟ ପିଲା ଥିଲି ତ ଆମ ଗାଁରେ ଯେତେବେଳେ ଇଲେକ୍ସନ ହୁଏ ଇଲେକ୍ସନ ରେ ସବୁ ଚଳଚିତ୍ର ଯେମିତି ରହିଲେ ସିଦ୍ଧାନ୍ତ ମହାପାତ୍ ତ୍ର ଆମର ଓଡିଆର କଳାକାର ମାନେ ଆସନ୍ତି ତାଙ୍କ ବଣ୍ଟନ କରନ୍ତି ଗୋଟେ କାଗଜ ସମାଜ ପେପର ଯେମିତି ଆମେ ତାଙ୍କୁ ଭୋଟ ଦେଇପାରିବୁ।
ହଁ ବହୁତ ଭଲ ଅଛି। ତମ ଚଳଚିତ୍ରରେ ଯାଆନ୍ତି କି ତାଙ୍କେ ଯିଏ ସବୁ କରିଛନ୍ତି ନା ତାଙ୍କେ ଇଲେକ୍ସନ ରେ ବି ଅଛନ୍ତି କି ରାଜନୀତିରେ ବି ଅଛନ୍ତି ତାଙ୍କେ।
ଆଜ୍ଞା ରାଜନୀତିରେ ତ ଏବେ ନାହାନ୍ତି। ଯେମିତିକି ଆମର ଓଡିଆର ଚଳଚିତ୍ର ହେଇଗଲେ ମିହିରି ଦାସ। ସିଦ୍ଧାନ୍ତ ମହାପାତ୍ର ଏମାନଙ୍କୁ ମୁଁ ମିଶିଛି।
ହଁ।
ଆଜ୍ଞା। ହେଇଯିବ ଆଜ୍ଞା ଯେମିତିକିି ମୁଁ ଆପଣଙ୍କୁ କହିବାକୁ ଚାହିଁବି ଦୁଇ ହଜାର ବାର ମସିହାରେ ଯେତେବେଳେ ସେ ରାଜନୈତିକ କ୍ଷେତ୍ରରେ ଆସିଥିଲେ। ତ ତାଙ୍କର ନିଜର ଆମେ ତାଙ୍କୁ ଭୋଟ ଦେବା ପାଇଁ ଆମର ଘର ପାଖରେ ସବୁଠି ଇଲେକ୍ସନ ର ମାନେ ଗୋଟେ ନେତା ରୁହନ୍ତି। ସୂର୍ଯ୍ୟ ନାରାୟଣ ମହାପାତ୍ର କ ଇଏରେ। ତ ସେଇ ନେତାକୁ ସବୁବେଳେ ସେମାନେ ମାନେ ମାସକୁ ଥରେ ଏମିତି ଭେଟ କରିବା ପାଇଁ ଆସନ୍ତି। ତ ସେଇଠି ମୁଁ ମୋ କଳାକାର ମାନଙ୍କୁ ଦେଖିଥିଲି।
ବହୁତ ଭଲ। ବହୁତ ଭଲ। ମତେ ବି ଇଚ୍ଛା ହଉଛି କି ସବୁ ତାଙ୍କ ସବୁ ମାନଙ୍କୁ ଦେଖିବା ପାଇଁ। ମୁଁ ସେ ସଜଗ କେବେ ପାଇବି କି?
ନିଶ୍ଚୟ ନିଶ୍ଚୟ ଭଗବାନ କରନ୍ତୁ।
ସୟତା କର ଆପଣ କିଛି ସହାୟତା କରିପାରିବେ କି ତାଙ୍କୁ ମିଶେଇବା ପାଇଁ? ଆପଣଙ୍କ ଦ୍ୱାରା କିଛି ଆଉ କଣ ବନ୍ଧୁ କୁହନ୍ତୁ ଆପଣଙ୍କର ରାତି ଭୋଜନ ସରିଲା କି?
ରାତ୍ରି ଭୋଜନ ମୋର ସରି ଯାଇଛି। ଆଉ ଆପଣ ଯେମିତି ଏବେ କହୁଥିଲେ କି ଆପଣ ଯେମିତି ତାଙ୍କ ସହିତ ମିଶିବା ପାଇଁ ଚାହୁଁଛନ୍ତି। ନିଶ୍ଚୟ ମୋ ଦ୍ୱାରା ଯେତିକି ହବ ମୁଁ ସେତିକି। ମୁଁ କଳାକାର ମାନଙ୍କ ସହିତ ମୁଁ ଆପଣଙ୍କୁ ଯଦି ସମ୍ଭବ ହେଇପାରୁଛି ମୋ ଦ୍ଵାରା ମୁଁ ନିଶ୍ଚୟ ଆପଣଙ୍କୁ ଦେଖା ଦର୍ଶନ ତାଙ୍କୁ କରେଇଦେବି।
ହଁ ବନ୍ଧୁ। ମତେ ବି ଇଚ୍ଛା ହଉଛି ମିଶିବା ପାଇଁ। ଆପଣ କିଛି ସହଯୋଗ କର ନ୍ତୁ ଆମକୁ ଠିକ ଅଛି। ଆଉ ଆପଣ କଣ କରିବା ପାଇଁ ଚାହୁଁଛନ୍ତି? କାଲି କାଲି ଦିନରେ ଆପଣଙ୍କର କାର୍ଯ୍ୟାଳୟ ଅଛି କି?
ଆଜ୍ଞା କାଲି ଆମର ତ ସବୁବେଳେ କାର୍ଯ୍ୟାଳୟ ରୁହେ। କାର୍ଯ୍ୟାଳୟକୁୁ ଯାଇ କି ଆସିଲା ବେଳକୁ ମୁଁ ବହୁତ ଥକି ଯାଇଥାଏ। କିନ୍ତୁ ସେଥି ମଧ୍ୟରେ ବି ସାଙ୍ଗସା ଥୀ ମାନଙ୍କ ସହିତ କଥା ହେବା ପାଇଁ ମତେ ବହୁତ ଭଲ ଲାଗେ। ଯେମିତି ଆଜି ଆପଣ ମନେ ପଡିଛନ୍ତି। ତ ମୁଁ ଆପଣଙ୍କୁ କଲଟାକୁ ଟିକେ ଲଗେଇ ଦେଇଛି। କଥାହେବା ପାଇଁ।
ହଉ ବହୁତ ବହୁତ ଧନ୍ୟବାଦ ଆମକୁ ଆଜି ମୁଁ ଆପଣ ମନ ପକେଇଥିବାରୁ। ଆମ ମୁଁ ବି ସେମିତି ମୁଁ ବି କାର୍ଯ୍ୟାଳୟ ପାଇଁ କିଛି ଦିନ ଛୁଟିରେ ଅଛି।
ଆଜ୍ଞା।
ଆଜ୍ଞା। କାଲି ତାରିଖ ଦିନ ଆମେ ସାଙ୍ଗମାନଙ୍କ ବୁ ମିଶିକି ଆମର ଚାଷ ଘରକୁ ଯାଉଛୁ।
ଆଜ୍ଞା ଆଜ୍ଞା ମତେ କହିପାରିବେ ସେ ଚା ଷ ଘରରେ ଆମେ କ ଆପଣ କଣ କଣ କରନ୍ତି?
ଚାଷ ଘରକୁ ଯାଇକି ଆମର ଯେତେ ସବୁ ଆମର କାମ ସବୁ ଥାଏ ନା ସବୁ ଭୁଲି ଯାଇକି ବହୁତ ସେଠି ମଜା ମସ୍ତି କରୁ ସାଙ୍ଗ କେବେ ଆପଣ ଯାଇଥିଲେ କି?
ମୁଁ ତ ମୁଁ ତ କେବେ ଯାଇନି କି ଆପଣଙ୍କର କଥା ଶୁଣି ମତେ ବହୁତ ଭଲ ଲାଗିଲା କି ଆପଣ ଏତେ ଦିନ ମଧ୍ୟରେ ମାନେ ଆପଣଙ୍କର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆପଣ ନିଜକୁ ସମୟ ଦେଇପାର ଦେଇପାରୁଛନ୍ତି। ଏବଂ ଚାଷ ଘରକୁ ବି ଯାଇଛନ୍ତି। ତ ମତେ ବହୁତ ଖୁସି ଲାଗିଲା ଶୁଣିକିରି ମତେ ଯଦି ସେ ସୌଭାଗ୍ୟ ମିଳିବ ମୁଁ ବି ନିଶ୍ଚୟ ଚାଷ ଘରୁ କୁ ଯିବା ପାଇଁ ଚେଷ୍ଟା କରିବି।
ହଁ ଏ ବିଷୟରେ ଆମେ ଆଉ ଆଉ ଯୋଗାଯୋଗ କରିବା ନିଶ୍ଚୟ ଆମେ ଏ ବର୍ଷରେ ଏଇ ବିଷୟରେ ଆମେ ଯୋଗ କରିବାର ଅଛି ନିଶ୍ଚୟ ଯିବା ଆଉ ଏବେ ଆପଣ କୋଉଠି ଅଛନ୍ତି
ଆଜ୍ଞା ଆଜ୍ଞା ଆଉ ଯେମିତି ରହୁଛି ଆପଣ ଆଜ୍ଞା କୁହନ୍ତୁ
କୁହନ୍ତୁ ଏବେ କୋଉଠି ଅଛନ୍ତି ଆପଣ
ଏବେ ତ ମୁଁ ଗୃହରେ ହିଁ ଅଛି
ହଁ ପଚାରନ୍ତୁ ଆଉ କିଛି ଜାଣିବାକୁ ଚାହୁଁଛନ୍ତି କି
ନିଶ୍ଚୟ ନିଶ୍ଚୟ ଯେମିତି କିି ଆପଣଙ୍କୁ ମୁଁ ପଚାରିବା ପାଇଁ ଚାହୁଁ ଯେମିତି ଆମର କଥାବାର୍ତ୍ତା ଏବେ ହଉଥିଲା କିଛି ସାଧାରଣ ଜ୍ଞାନ ଉପରେ ତ ମତେ ଆପଣ କହିପାରିବେ ଆମର ଓଡ଼ିଶାର ରାଜଧାନୀ କେଉଁଠି ଅଛି
ଓଡିଶା ରାଜଧାନୀ ଭୁବନେଶ୍ଵର ନା
ଆଜ୍ଞା ଆଜ୍ଞା ଠିକ କହିଲେ ଏବଂ ଆମର ଭାରତର ଜାତୀୟ ପକ୍ଷୀ
ମୟୂର ଗୋଟେ ସାଧାରଣ ଜ୍ଞାନ ନିଶ୍ଚୟ ଏଇ ସବୁ ଜିନିଷ ଏଗୁଡିକ ଆମ ମନ ରଖିବାର ଅଛି କାଣା ଆମର ଭାରତ ବିଷୟରେ ନା ସବୁ କିଛି। ଇଚ୍ଛାଆଉମନେ ରଖିବାକୁ ପଡିବ ଏଇଟା ବାଧ୍ୟତାମୂଳକ କାର୍ଯ୍ୟ ଏଟା।
ଆଜ୍ଞା ଆଜ୍ଞା ଯେମିତି କହିଲେ କି ଆମର ଜାତୀୟ ପକ୍ଷୀ ମୟୂର ଆପଣ କେବେ ମୟୂର ସହିତ ମିଶିଛନ୍ତି ଆଉ ଆପଣ କେବେ ମୟୂର କୁ ଦେଖ
ହଁ ହଁ ମୁଁ ଆପଣଙ୍କୁ ଏହା କହିବା ପାଇଁ ଚାହୁଁଥିଲି କି ଯେବେ ଆମେ କାଲି ଦିନରେ ଆମେ ଆଉ ଚାଷ ଘରକୁ ଯାଉଛୁ ସେଇ ଜାଗାରେ ବହୁତ କିଛି ମୟୂର ଅଛନ୍ତି ଯୋଉଥିରେ କି ଆମ ପୂର୍ବତର ଯେତେବେଳେ ଯାଇଥିଲୁ ସେଇ ସମୟରେ ଆମେ ବହୁତ କିଛି ମୟୂରକୁ ଦେଖିଥିଲୁ। ବହୁତ ସୁନ୍ଦର ଜାଗାଟା ଥିଲା ସେଇଟା। ମୟୂର ପାରା ଚିଲିକା ସବୁ କିିଛି ଅଛି ସେଠି,
ଆଜ୍ଞା ଆଜ୍ଞା ଶୁଣିକି ବହୁତ ଖୁସି ଲାଗିଲା।
ଯୋଉ ପ୍ରଶ୍ନ ଟା ଆପଣ ପଚାରିଲେ ମତେ ସମାନ ମନ ପଡିଛି। ଯୋଗମୟୂର ବିଷୟରେ ଆପଣ ପଚାରୁଥିଲେ।
ଆଜ୍ଞା ଆଜ୍ଞା ମତେ ବି ଶୁଣିକି ବହୁତ ଖୁସି ଲାଗିଲା କି ଆପଣ ମୟୂରକୁ ବି ଦେଖା କରିଛନ୍ତି କିନ୍ତୁ ମୁଁ ବି କହିବାକୁ ଚାହୁଁଛି ଯେ ଯେହି କରିକି ଆମ ଗାଁ ରେ ବି ଗୋଟେ ଚିଲିକା କ ବଡ ହ୍ରଦ ଅଛି ଆପଣ ବି ଜାଣିଥିବେ ତ ସେଇ ଚିଲିକା ପଟେ ମା କାଳିଜାଇ ରୁହନ୍ତି ସେ କାଳିଜାଇରେ ବି ଗଲା ବେଳେ ନା ବହୁତ ଗୁଡିଏ ମୟୂର ଥାଆନ୍ତି ଯେମିତି କିି ଧଳା ମୟୂର ଆଉ ଗୋଟେ ରହୁଛି ଆମର ନୀଳ କଲର ନୀଳ ବନ କଲର ମୟୂର ବହୁତ ଗୁଡାଏ ମୟୂର ରହୁଛନ୍ତି ସେ ମୟୂର ମାନେ ଲ ଲୋକମାନଙ୍କୁ ଦେଖିଲେ ମାନେ ଘୋଡ଼ାନ୍ତି ଖୁମ୍ପି ଆସନ୍ତି।
ହଁ। ମୁଁ ବି ଥରେ ଦୁଇ ହଜାର ତେଇଶି ମସିହାରେ ଯାଇଥିଲି। ହୁଁ। ଦୁଇ ହଜାର ତେଇଶ ମଧ୍ୟରେ ମୁଁ କାଲି ଯାକୁ ଯାଇଥିଲି ଯୋଉଠି ଚିଲିକା ହ୍ରଦର ଅଛି ସେଇଟା ହିଁ ନା? ଯେଉଥିରେ ବହୁତ ସୁନ୍ଦର ଲାଗୁଥିଲା ମନ୍ଦିର ଟା।
ଆଜ୍ଞା ଆଜ୍ଞା ସେଇ ବି
ବହୁତ ସୁନ୍ଦର ଜାଗା ଟା ସେଇଟା ଆଉଥରେ ମୁଁ ଚାହୁଁଛି କି କେବେ ମତେ ସେ ସୁଯୋଗ ମିଳିବ ମୁଁ ଆଉ ଥରେ ଯିବାକୁ ଚାହୁଁଛି। ଆପଣ ଆସିପାରିବେ କି ଆମ ସହିତ?
ନିଶ୍ଚୟ ନିଶ୍ଚୟ।
ଯୋଗାଯୋଗ କରିବା।
ନିଶ୍ଚୟ ନିଶ୍ଚୟ ଯଦି ଏମି
ଆମ କିଛି ଆଶ୍ଚ
ଆଜ୍ଞା ଯଦି କିଛି ସୁଯୋଗ ମିଳୁଛି ମୁଁ ନିଶ୍ଚୟିଁ ଆପଣଙ୍କୁ ଯିବି। ଠିକ ଅଛି ବନ୍ଧୁ ମୁଁ ରଖିଲି ଆପଣଙ୍କ ସହିତ କଥା ହେଇଥିବାର ମତେ ବହୁତ ଭଲ ଲାଗିଲା ଏବେ ମୁ କଲ ଟିକୁ। ସମାପ୍ତ କରୁଛି ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।